ହାଲୋ।
କଁ କରୁଛ।
ନାଇଁ କିଛି ନାଇଁ ଖାଇକି ଠିଆ ହେଇଛି ତମେ।
ମୁଁ ଏଇଠି ବସିଛି।
ଓହୋ ଆଛା। ମୁଁ ଆଜି ଭାତ ଡାଲି ତରକାରି ଶାଗ। ଭଜା ଏମତି କେତେ କଣ ଖାଇଛି ତମେ?
ମୁଁ ବି ହେଲେ ଭାତ। ଆଉ ଡାଲି ଭଜା। ତରକାରୀ ଶାଗ ବି ଖାଇଥିଲି ଆଉ ଆମ୍ବ ଖାଇଥିଲି।
ହଁ ହଁ। ଆଉ ପଢାପଢି କେମତି ଚାଲିଛି।
ପଢ଼ାପଢ଼ି ଏବେ ତ ଏକ୍ଜାମ ସରିଛି। ପରୀକ୍ଷା ସରି ଯାଇଛି ତ। ଏବେ କିଛି ଆଉ ପ୍ରସ୍ତୁତି କରିନି ଆଉ କେତେ ମାସ ଗଲା ପରେ। ଆଉଥରେ ଆରମ୍ଭ କରିବି ଆଉ।
ହଁ ମୋର ବି ସେମିତି ଏବେ ମୋର ବି ପରୀକ୍ଷା ସରିଛି ମୁଁ ବି ଆଉ କେତେ ଦିନ ପରେ।
ହଁ। ଓ ହୋ ହୋ ଆଉ ସମସ୍ତଙ୍କ ଦେହ ଭଲ ଅଛି।
ହଁ ହଁ ତମ ଘରେ।
ହଁ ଆମ ଘରେ ବି ଭଲ ଅଛନ୍ତି।
ହଁ ଆଉ ରଜ ପାଳିଲ ନା ନାଇଁ ରଜ ଗଲା ଏବେ।
ରଜ।
ହଁ।
ଉଁ ରଜ ପାଳିଇଥିଲୁ ଆଉ। ତମେ କେମିତି କଲ ତମେ ତ ଗାଁରେ ରହୁଥିଲ ନାଁ ଗାଁରେ କେତେ ବଢିଆ ସେ କରୁଥିବେ। ରଜ ପାଳୁଥିବେ।
ହଁ ଦୋଳିଲୁ ଟିକେ ଆଉ ପିଠା ଟିକେ ହେଲା।
ହଁ।
ହୁଁ ହୁଁ ଉଁ।
ଓହୋ ଆଉ କି କି ପିଠା କରିଲ ଆଜି। ଆମୁ ରୁ ବି
ହୁଁ ଆରିଶା ପିଠା।
ଆଡ଼ିଶା ପିଠା